ଜୟ ଜଗନ୍ନାଥ
ବନ୍ଧୁ ତମେ ଜମା ଠିକ୍ କଲ ନାହିଁ ସେଥିପାଇଁ ମୁଁ ଗୋଟେ କଥା କହିବାକୁ ତମକୁ କଲ୍ କରିଛି।
ମତେ କହିଲେ କଣଟା ହବ ମୁଁ ତ ନିଜେ ଆପଣଙ୍କୁ କହୁଛି କି ମତେ ଦେଖାଉନଥିଲା ବୋଲି। ଆପଣ ମତେ କହିଲେ ଦୋଷ ଦେଲେ ଆଉ ଗଣ୍ଡା ମୁଁ କହିପାରିବି ଆପଣ କିଛି ଆଉ?
ବନ୍ଧୁ ତମେ ଠକିଦେଲ ବନ୍ଧୁ। ହଉ ଛାଡ଼ ବନ୍ଧୁ କଣ କରୁଛ?
ତୁମର ଏତେ କିଛି ହେଇଗଲାଣି ତମେ ମତେ କହୁଛ ମୁଁ ଠକିଦେଲି ତମକୂ, ୱାହ।
ତମେ କଣ କରୁଛ ତୁ କହିଲନି? ସେ କ
କଣ କହିଲେ ମୁଁ ହଇ ବସିକି ଫୋନ ଧରି ବସି ରିଲ ଚଲାଉଛି, ଆପଣ କଣ କହୁଛନ୍ତି?
ମୁଁ ବି ମଧ୍ୟ ସେୟା କରୁଥିଲି। ମୋର ଜଣେ ପରିବାର ସଦସ୍ୟଙ୍କ ସହିତ କଥା ହଉଥିଲି ଆଉ ବର୍ତ୍ତମାନ ତ ମୁଁ କଥା ହେଇ ସାରିଲି। ତାପରେ ଭାବିଲେ ଟିକେ ପ୍ରୀତମ ବଧୁଙ୍କ ସହିତ କଥା ହେଇଯାଏ। କେତେ ଦିନ ମୁ କଥା ହେଇନି ଯେହେତୁ ମୁଁ ଗ୍ରାମକୁ ପଳେଇ ଆସିଛି ତ ପ୍ରୀତମ ବନ୍ଧୁଙ୍କ ସହିତ ଟିକେ କଥା ହେଇଯିବା।
ଓହ ଆ ଆଉ ଆପଣଙ୍କର କଣ ହେଲା ଆପଣଙ୍କୁ ମୁଁ ଭାବୁଥିଲି କି ଆପଣ ଯେହେତୁ ଆପଣ କଳା ମାନେ କଳା ବିଜ୍ଞାନ ଆଉ ବାଣିଜ୍ୟ ଭିତରେ ଆପଣ କଳା ନେଇଥିଲେ। ମୁଁ ଭାବୁଥିଲି ଆପଣ ଯଦି ଆପଣ ଲ ପାଠ ପଢନ୍ତି ତେବେ ଭଲ ହୁଅନ୍ତା।
ହଁ ସେଇଟା ଓକିଲ ପାଠ କହନ୍ତି ତ ମୁଁ ସେଇଟା କୁ ଆଉ ପଢି ପାରିବିନି। କାରଣ ତାକୁ ପଢିବା ପାଇଁ ଯୋଉ ପରୀକ୍ଷା ଟା ଥିଲା ସେ ପରୀକ୍ଷାଟି ସରିଗଲାଣି ବହୁତ ଆଗରୁ। ଆଉ ମୁଁ ତ ସେଥିପ୍ରତି ଆଉ ଧାନ ଦେଇନଥିଲି, ତ ଏବେ ଧାନ ଦେଲୁ ମୁଁ ଆଉ କିଛି କରିପାରିବି ନାହିଁ। ଆପଣ ସେଥି ଗୋଟେ ରେଇ ପଢ଼ିବେ କି ସେ ଧ୍ୟାନ୍ ଦେଖୁଚନ୍ତି ମତେ ଲାଗୁଚି।
ହଁ ମୁଁ ଦେଖୁଥିଲି ମତେ ଭଲ ମଧ୍ୟ ଲାଗିଲା କିନ୍ତୁ ଟିକେ ପାଞ୍ଚ ବର୍ଷର ସମୟ ସେଥିପାଇଁ ମୁଁ ଭାବୁଚି କରିବିନି ବୋଲି କିନ୍ତୁ ଆପଣଙ୍କ ପାଇଁ ତାହା ଭଲ ରହିବ। କାରଣ ଆପଣ ଏବେ ପଢ଼ିଛନ୍ତି ମାନେ କଳା ପଢ଼ିଛନ୍ତି। ତେଣୁ ଆପଣଙ୍କ ପାଇଁ ସହଜ ମଧ୍ୟ ହବ ଆଉ ଗୋଟେ କଥା କଣ କହିଲେ ମାନେ ଯୋଉ ଇଏ ଆମର କଣଟା କହୁଥିଲି ଆମର ମନେ ପଡୁନେଇ ମ ଏଇ ଯୋଉ ଆ ମାନେ ଦୁଇ ହଜାର ସତେଇଶ ସରି ଦୁଇ ହଜାର ସତେଇଶ କହୁଚି ଦୁଇ ହଜାର ଛବିଶର ଡିସେମ୍ବର୍ ଆଡ଼ୁକୁ ଫୁଣି ସେଇ ପରୀକ୍ଷାଟି ହବାର ଅଛି। ତେଣୁ ଆପଣ ଯଦି କରନ୍ତେ ଭଲ ହୁଅନ୍ତା।
ହଁ ସିଏ ଯାହା ହେଲେ ବି ଆହୁରି ପାଞ୍ଚ ମାସ ମତେ ଅପେକ୍ଷା କ ଅପେକ୍ଷା କରିବାକୁ ପଡ଼ିବ। ସ ସେଥିପାଇଁ ସମୟ ଅଛି।
ସେଥିପାଇଁ ସମୟ ତ ନିଶ୍ଚିନ୍ତ ଅଛି କିନ୍ତୁ ଆପଣ ଦି ସେଇଥିପ୍ରତି ଯଦି ଯେତିକିରେ ପ୍ରସ୍ତୁତି କରିଥାନ୍ତେ ତେବେ ଭଲ ମଧ୍ୟ ହୋଇଥାନ୍ତା। ଆଉ ଯଦି ଆପଣଙ୍କ ଭଗବାନଙ୍କ ଦୟାରୁ ଯଦି ଆପଣଙ୍କର ଉତ୍କଳ ବିଶ୍ୱବିଦ୍ୟାଳୟରେ ଯଦି ଆପଣଙ୍କୁ ହୋଇଯାଆନ୍ତା ତେବେ ଆଉ ଆପଣଙ୍କର ଏକ ଲକ୍ଷ ମଧ୍ୟରେ ପାଞ୍ଚ ବର୍ଷର ସମ୍ପୂର୍ଣ୍ଣ ପାଠ ପଢ଼ା ପାଠ ଖସଡ଼ା ସବୁ କିଛି ହୋଇଯାଆନ୍ତା ସେତିକି ଟଙ୍କା ଭିତରେ। ତେଣୁ ଆପଣଙ୍କର ବିଶେଷ କିଛି ଖର୍ଚ୍ଚ ମଧ୍ୟ ହୋଇନଥାନ୍ତା।
ହଁ ମୁଁ ତ ଚାହିଁଲେ ଉଁ ପରୀକ୍ଷା ଦେଇକି ଉତ୍ତୀର୍ଣ୍ଣ ହୋଇକି ସେଠାକୁ ଯାଇପାରିବି କିନ୍ତୁ ସେଠାକୁ ଗଲେ ଆପଣ ଯଦି ହୁଏତ ଜଳିବେ ଆମୁକୁ ଦେଖି କାଳେ ଖରାପ ଭାବିବେ ସେ ଥିପାଇଁ ମୁଁ କରୁନାହିଁ।
ତାହା ତ ଠିକ୍ କଥା କିନ୍ତୁ ଆପଣ କଣ ଭାବିଛନ୍ତି ଆପଣ ସେ ସବୁ କରିବେ ନା କରିବେନି?
ସେସବୁ ଆଉ କଣ କରିବି ମୁଁ ତ ଅନେକ ଜିନିଷ ପକାଇଚି ତାହା ତ ଏବେ ଦୁଇ ଦିନ ମଧ୍ୟରେ ଆସିଥାନ୍ତା। କିତୁ ଦୁଇ ଦିନ ହେଇକି ତିନି ଦିନି ହେଲାଣି ଆସିନେଇ ମତେ ଲାଗୁଚି ମୋର ଆଉ ଆସିବ ନାଇଁ। ସେ ଫର୍ମ ଟି ବି କଟିଯିବ।
ଆଉ ଆପଣଙ୍କର ଆଜି ଖାଇବା ପିଇବା କଣ ଆଜି ଦିପଅର ହେଲାଣି?
ଦିହି ପ୍ରହର ହେଲାଣି ତ ମୁଁ ଏବେ ବି କିଛି ଖାଇନି ଯେହେତୁ ମୁଁ ଟେ ଚାଷ କାମରେ ବ୍ୟସ୍ ତ ରହିଯାଉଚି ଆମ ବନ୍ଧୁମାନଙ୍କର ଚାଷ କାମ ରହୁଚି। ତ ସେହିତିପାଇଁ ମୁଁ କିଛି କରିନାହିଁ କି ରୋଷେଇ କରି ଖାଏନା ଆଉ ମୁଁ ଘରେ ଯଦି ଏକୁଟିଆ ରହୁଚି ତ ଏବେ ଯାଇ କିଛି ହୋଇନାହିଁ। ଆଉ ତମର କଥା କମଣ କଣ ଚାଲିଚି ତମ ଘରେ?
ଆମ ଘରେ କଣ ସବୁ ଖାଇବା ପିଇବା ତ ସବୁ ସ୍ ପ ପରିବାର ସମସ୍ତଙ୍କ ସରିଗଲାଣି କେବଳ ଆପଣଙ୍କ ପାଇଁ ମୁଁ ଏବେ ଭୋକିଲା ବସିଚି।
ମୋ ପାଇଁ ଭୋକିଲା ବସୁଚନ୍ତି ବା ବହୁତ ଭଲ କଥା। ଆପଣ ବସିଥାନ୍ତୁ ମୁଁ ଆପଣଙ୍କୁ ହୁଏତ ଆଉ ଦୁଇ ତିନି ଥର କରିପାରେ କଲ୍ କାରଣ ମୋ ପାଖେରେ ଏକ କାମ ଥିଲା ଆପଣଙ୍କ ପାଇଁ। ମୋ ଶ୍ରମିକ ଜଣକ ମତେ ସେ କାମ ଦେଇଥିଲେ ମୁଁ ଆପଣଙ୍କୁ କହିଦିଅନ୍ତି।
କଣ କଣ ଆପଣଙ୍କ ସ୍ଵାମୀ ଆପଣ କାମ ଦେଇଥିଲେ?
ଶ୍ରମିକ ଶ୍ରମିକ ଆପଣ ଖରାପ ଭାବୁଛନ୍ତି ବୋଧ ହୁଏ ଆପଣ କୋଧେ ଶୁଣା ଯାଉନାହିଁ।
ହଁ ମତେ ଶୁଣା ଯେ ଗଲା ନାହିଁ କେଉଁ କାମ ଟି ମତେ କହୁନାହାନ୍ତି କଣ କାମ?
ସେ କାମ ଥିଲା ଯେ ମୋ ଶ୍ରମିକ ମତେ କହିଲେ ମୁଁ ଆପଣଙ୍କ ସହିତ ଦିଥର କଲ୍ ରେ କଥା ହେଇକି କହି ଦେବି କାରଣ ଖରେ କେବେ ବୁଝିପାରିବନି ତ ଦିଥର କରିଦେଲେ ମୋର ବାକି ଆପଣ ଖାଇସାରି ଆସିଲେ ମୁ କରିବେ ନାଁ କଣ କହୁଚନ୍ତି?
ଉଁ ନା ନା ମୁଁ ଏଇ ଗୋଟେ ଥର କରି ହେବେ ଖାଇବାକୁ ପଳେଇବି ତାପରେ ମୁଁ ଆସିଲେ ଯାଇକି ଆପଣଙ୍କ ସହ କଥା ହେବି।
ହଉ ଠିକ୍ ଅଛି ଆପଣ ଖାଇବାକୁ ପଳାନ୍ତୁ ଖାଇସାରି ଆସିଲେ ମୋର କରିଦେବେ ଚାରିଟା ଯେ କଣ କହୁଛନ୍ତି?
କଣ କହିଲେ ଚାରିଟା ବେଳେ କଲ୍ କରିବେ?
ନାଇଁ ନାଇଁ ଆପଣ ଯେହେତୁ ତ ଏବେ ଯିବେ ଖାଇବାକୁ ତ ଆପଣ ଯାଉ ଯାଉ ସାଢ଼େ ଦୁଇ ହୋଇଯିବ। ଆଉ ସାଢ଼େ ଦୁଇରୁ ଆପଣ ତ ଟିକେ ଖାଇବାକୁ ଡେରି ଲଗାନ୍ ଯ ତିନଟା ଯାଇ ହେଇଯିବ ତ ମୋର ସେ ତିନଟାରୁ ଚା ଟା କଥା ହେଇଯିବେ।
ଆଚ୍ଛା ହଉ ମୁଁ ତିନିଟାରୁ ଚାରଟା ଆପଣଙ୍କ ସହ କଥା ହେଇଯିବି ତେବେ ପୁଣି ଚାରଟାରୁୁ ପୁଣି ମୁଁ ମାର୍କେଟ୍ ଯାଇ ଆସିଲେ ପୁଣି ଯାଇ ଯଦି ହବ କଥା ହେଇଯିବେ ନହେଲେ ନାଇଁ ଆଠଟାରେ କଥା ହେବି ଆଉ।
ହଁ ହଉ ଠିକ ଅଛି। ଆପଣ ବଜାର ବୋଧେ ସାଇ ବାବୁଙ୍କ ସହିତ ଯିବେ ମତେ ଲାଗୁଛି।
ନା ନା ମୁଁ ମୋ ପରିବାର ଲୋକଙ୍କ ସହ ଯିବି।
ଅ ପରିବାର ଲୋକଙ୍କ ସହିତ କାହିଁକି ମତେ ଲାଗୁଛି। ରଥଯାତ୍ରା ପାଇଁ କିଣାକିଣି କରିବାକୁ ବୋଧେ ହେଇଯିବ ଆଗକୁ ରଥଯାତ୍ରା ମଧ୍ୟ ଆସୁଛି ଆଉ ବର୍ଷା ତ ହେଉଛି ଆପଣ କେମିତି ଯିବେ?
ବର୍ଷା ତ ହଉଛି ଦେଖାଯାଉ ଯଦି ବର୍ଷା ଯଦି ନ ହୁଏ ତେବେ ତ ନିଶ୍ଚୟ ଯିବୁ ନହେଲେ ନାହିଁ ଆଉ।
ହଉ ହଉ ଠିକ୍ ଅଛି ଆପଣ ଦେଖନ୍ତୁ ଆପଣ କୋଉଥିପାଇଁ ଯାଉଛନ୍ତି। କହିଲେ ରଥଯାତ୍ରା ପାଇଁ ବୋଧ ହୁଏ।
ନା ନା ଜନ୍ମଦିନ ଆସୁଛି ତେଣୁ ସେଥିପାଇଁ ରଥଯାତ୍ରା ତ ମୋ ଜନ୍ମଦିନର ଠିକ ପୂର୍ବଦିନ ହିଁ ରହୁଛି।
ଆପଣଙ୍କର ଜନ୍ମଦିନ ଆସୁଛି ଖୁବ ଭଲ କଥା କିନ୍ତୁ ଆପଣ ତ ଛାଡନ୍ତୁ କଣ କହିବି। ପଣ ତ ଜନ୍ମଦିନରେ କିଛି ଖାଇବାକୁ ଆମକୁ ଦେବେନି ବୋଦ ହୁଏ ଲାଗୁଛି। ଏକୁଡିଆ ଏକୁଡିଆ ସବୁ ଖାଇଦେବେ।
ନା ଦେବିନି ଆପଣ ଜାଣିଦେଲେ ଯାହା ହଉ ଭଲ ହେଲା ମତେ ଆଗୁଆ କହିବାକୁ ପଡିଲା ନାହିଁ।
ଆପଣ ଦେବେନି କଣ ଆପଣ ଅବଶ୍ୟ ଆମକୁ ଦେବେେ ଆପଣ ଯଦି ଦେବେନି ତେବେ ଆମେ ଆପଣଙ୍କ ଘରେ ପଶିଯିବୁ।
ନିଶ୍ଚୟ ନିଶ୍ଚୟ ସେଥିରେ କିଛି କଥା ନାହିଁ। କିନ୍ତୁ ଯେତେ ଯାହା ହେଲେ ବି ଓ ହେବ ଆଉ।
ଯେତେ ଯାହା ହେଲେ ବି ଆଉ କଣ କରିପାରିବା ଆପଣ ଦେଖନ୍ତୁ ଜନ୍ମଦିନକୁ କଣ ହଉଛି। ଆଉ ମୋର ତ ସରି ଯାଇଛି। ଗୋଟିଏ କାମ ଆଉ ଦୁଇଟି କାମ ସରିଗଲେ ସରିଯିବ ମୋର।
ସରି ତ ଯିବ କିନ୍ତୁ ତା ପାଇଁ ସମୟ ଅଛି ସେଥିରେ କିଛି କଥା ନାହିଁ। ମୁଁ ରବିବାର ଦିନ ରବିବାର ଦିନ ପର୍ଯ୍ୟନ୍ତ ମୁଁ ସବୁ ଆପଣଙ୍କ ସାରିଦେବି ସେଥିରେ ସେଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ କିନ୍ତୁ ଆଜି ଟିକେ ମୁଁ ବ୍ୟସ୍ତ ଅଛି ତେଣୁ ଆଜି ଟିକେ ନ ସାରିପାରେ।
ରବିବାର ଦିନ ଛାଡି ଦିଅନ୍ତୁ। ଆସନ୍ତା କଲି ଶନିବାର ରାତି ସୁଦ୍ଧା ସରିଯିବ ମୁଁ ଆଜି ସୁଦ୍ଧା ଏକୋଇଶଟି କି ବାଇଶ ଟି କରିବାକୁ ଚେଷ୍ଟା କରିବି। ଆପଣ ଆସନ୍ତାକାଲି ଆଠ ଠୁ କରିପାରିବି ମୋର ଆରାମ ସେେ ଯାହା ଫଳରେ ତ ହେଇଯିବ ମୋର।
ମୁଁ ତ ଆପଣଙ୍କୁ ଏତେ ସାହାଯ୍ୟ କରୁଛି ଆପଣ ମତେ କିଛି ଦେବେ ନହିଁ।
ଆପଣ କିଏ କହୁଛନ୍ତି ମୁଁ ତ ଜାଣିପାରିଲି ନାହିଁ କେଉଁ ସାହାଯ୍ୟ ବିଷୟରେ କହୁଛନ୍ତି।
ଜାଣିଥିଲି ପରା ଆପଣ ଏମିତି କହିବେ ସେଥିପାଇଁ ଆଣ କିଛି କହିବାକୁ ଇଚ୍ଛା ହେଲାନି।
ମୁଁ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିଥିଲି ବହୁତ କାର୍ଯ୍ୟରେ।
ଛାଡନ୍ତୁ କିଛି କହିବାକୁ ମୁଁ ଚାହୁଁନି ମୁଁ ମୋର କର୍ମ କରିଦିଏ।
ଠିକ ଅଛି ଆପଣ ଆପଣ କର୍ମ କରିଦିଅନ୍ତୁ ଆପଣ କୋଉଦିନ ଆମକୁ ଦେଖା ହୁଅନ୍ତୁ ଆମର ହା ପାଖରେ ଆମେ କୌଣସି ଖାଦ୍ୟ ଗ୍ରହଣ କରିବା ନା କଣ କହୁଛନ୍ତି?
କିନ୍ତୁ ଏଥରକ ହାଟ ଗ୍ରହଣରେ ପଇସା ଖାଇଲେ ଆପଣ ଖାଦ୍ୟ ଦେବେ।
ହାଟ ଗ୍ରହଣରେ ପଇସା ଖାଇଲେ ଆମେ ଖାଦ୍ୟ ଦବୁ ମାନେ ବୁଝିପାରିଲିନି ଆପଣ କଣ କହୁଛନ୍ତି।
ଆପଣଙ୍କ ସହ କଥା ହେଇ ମୁଁ ମଧ୍ୟ ପାଗଳ ହେଇଗଲାଣି ମୋ କହିବାର ଅର୍ଥ ଥିଲା କି ମାନେ କଣ କଥିଲେ ଆପଣ ଆରଥର କ ଯେମତି ମୁଁ ଦେଇଥିଲି ଆପଣଙ୍କ ର ଟିକ ଆପଣ ଦେଥିଲେ ମୁ ଟିକେ ଖୁସି ଅନୁଭବ କରିଥାନ୍ତି ଆଉ।
ନିଶ୍ଚିନ୍ତ ନିଶ୍ଚିନ୍ତ ଏଥର ଆପଣ ଯାହା ଖାଇବେ ମୁଁ ଆପଣଙ୍କୁ ଦେବି ଆପଣ ତ ସେଇ ପି ପିଠା ଚଢା କିଛି ଖାଇବିନି ମୁଁ ଆପଣଙ୍କୁ ସେଇ ପିଠା ଦେଇଦେବି ଇଏ ଗୋଟେ କଥା।
ନା ନା ପିଠା କାହିଁକି ଯେହେତୁ ଆପଣ ଦେବେ ମୁଁ ତ ଖୁସି ମନେରେ ଆପଣ ତ କହିଲେ ଆପଣ ଯାହା ଖାଇବେ ଆପଣ ସବୁ ଦେଇଦେବେ ତେଣୁ ମୁଁ ବି ମଧ୍ୟ ଖୁସି ମନରେ କିଛି ଲାଜ ନକରି ସବୁ କିଛି ଖାଇବା ପାଇଁ ପ୍ରସ୍ତୁତ ଅଛି। ଆପଣ ଖାଲି ଦେଲେ ହେଲା।
ନାଇଁ ନାଇଁ ଆପଣ ସେମିତି କେମିତି ଖାଇପାରିବେ ଆପଣଙ୍କୁ ଯାହା ଦେବି ଗୋଟେ ଜିନିଷ ଦେବି ନହେଲେ ତ ଆପଣ ସବୁ ଖାଇଦେବେ ମତେ ଭିକାରୀ କରିଦେବେ।
ନା ନା ବିକାରୀ କରିବିନି ଏତେ ମଧ୍ୟ ଆପଣ ମତେ ଲୋ ବି ଭାବୁ ନାହିଁ ଯେତିକି ଖାଇବା କଥା ପେଟ ପୁରେଇ ଖାଇଦେବୀ ଆଉ।
ଠିକ୍ ଅଛି ଠିକ୍ ଅଛି ଆପଣ ଚିନ୍ତା କରନ୍ତୁ ନାହିଁ। ଆପଣ ଯାହା ଖାଇବେ ମୁଁ ଆପ୍ ଆପଣଙ୍କୁ ଯୋଗାଇଦବି। ଆଉ ପରବର୍ତ୍ତୀ ସମୟରେ ଯେତେବେଳେ ଦେଖାହବେ ମୁଁ ନିଶ୍ଚିନ୍ତ ଆପଣଙ୍କୁ ଯୋଗାଇଦବି। ଆଉଚେ କିନ୍ତୁ ଆପଣଙ୍କୁ ଆମକୁ ଜନ୍ମଦିନରେ କିଛି ଖାଇବାକୁ ଦେବାକୁ ପଡିବ।
କିନ୍ତୁ ମୁଁ ତାହାର ଦଶ ଦିନ ପରେ ଦେବି ମୁଁ ସେଦିନ ସଙ୍ଗେ ସଙ୍ଗେ ଦେଇପାରିବି ନାହିଁ।
ଦଶ ଦିନି ପରେ କାହିଁକି ଦଶ ଦିନି ଏତେ ସମୟ କାହିଁ ଲାଗିବ?
ଟିକେ ସମୟ ଲାଗିବ ଆଉ ଆପଣ ଯଦି ଆପଣଙ୍କୁ ମୁଁ ଭାବୁଛି କି ଆପଣଙ୍କ ମାନେ କଣ କହିଲେ? ଆମର ଯୋଉ ସାଇ ବନ୍ଧୁ ବିମଳ ବନ୍ଧୁ ଏମାନେ ସବୁ ଅଛନ୍ତି ଏମାନଙ୍କ ସହ ଯାଇ ଗୋଟେ ଗୋଟେ ଜାଗାରେ ମାନେ ଏମିତି ଖାଇବାର ଥିଲା। ତେଣୁ ଆପଣ ଯଦି କୁହନ୍ତେ ତେଣୁ ଆପଣ ମୁଁ ସାଇ ଏବଂ ବିମଲ ଏ ସବୁ ଯାଇକରି ମାନେ ସାଇ ମନ୍ଦିର ପାଖରେ ଗୋଟେ ନୂଆ ଫୁଡ କୋର୍ଟଟେ ଖୋଲିଚି। ତେଣୁ ସେଠାକୁ ଯାଇକରି ଆମେ ଖାଇକରି ଆସନ୍ତେ। ଆଉ ପଇସା କିନ୍ତୁ ସମସ୍ତ୍ ସ୍ତେ ମିଶିମାଶିକି ଦବା ଏମିତି ନୁହଁ କି ଜଣେ ଦବ।
ନିଶ୍ଚିନ୍ତ ନିଶ୍ଚିନ୍ତ ମୋ ପାଇଁ ଆପଣ ପଇସା ଦେଇଦେବେ। ଆପଣଙ୍କ ପଇସା ଯାହା ମୋ ପଇସା ସେକ୍। ଏକା କଥା ନୁହେଁ କି ଆପଣ ମୋ ପାଇଁ ଦେଇବେ ହଉ ଏଇ ବିଷୟରେ ମୁଁ କଥା ହେଉଛି ଆପଣ ଖାଇବାକୁ ଯାଆନ୍ତୁ ମୁଁ କରୁ ତମମାନେ ରହୁଚି।
ନା ନା ସେସବୁ କଥା ଚଳିବ ନାହିଁ। ପଇସା ଅଲଗା ଅଲଗା ଆପଣ ଏତେ ମଧ୍ୟ ଚାଲୁ ହୁଅନ୍ତୁ ନାହିଁ। ଯାଆନ୍ତୁ କଣ? ଆପଣ କରିବେ ରଖନ୍ତୁ କଲ୍ ଟିକୁ ଆଉ କିଛି କୁହନ୍ତୁ ନାହିଁ।
ଠିକ୍ ଅଛି ଠିକ୍ ଅଛି ମୁଁ ଆଉ କିଛି କହୁ ନାଇ କିନ୍ତୁ ଆପଣ ମୋର ଯଦି ଗୋଟେ ଶାଡୀ ଦେଲେ ଆପଣ କ କଥା ତ ବୁଝାହବ। ହଉ ଧନ୍ୟବାଦ। ମୁଁ ପ୍ରସ୍ଥାନ କରୁଛି ଆପଣ ଯାଆନ୍ତୁ ଖାଦ୍ୟ ଗ୍ରହଣ କରିବେ।
ଆଛା ହଉ ଠିକ୍ ଅଛି।